ହଁ ମ୍ୟାଡ଼ାମ୍ ନମସ୍କାର।
ହଁ ମ୍ୟାଡ଼ାମ୍ ନମସ୍କାର, ଆଉ କଣ କରୁଛନ୍ତି ଆପଣ?
ଏଇଠି ବସ୍ ତିଲି ତ ଲାଇନ୍ କଟି ଯାଇଚି, ତ ବିଦ୍ୟୁତ ର ମାନେ ସଦା ବଳେ ରହିବାର ସୁଯୋଗ ନାହିଁ ନା ବାରିଆଡେ ଆସିକି ଖୋଲା ପବନ ରେ ବସିଚି ଆଉ। ଗରମ ହଉଚି ଆଉ।
ହଁ ଖୋଲା ପବନରେ ତ ବହୁତ ଭଲ ଲାଗେ। ଆମ ଆଡେ ମଧ୍ୟ ଲାଇନ୍ କଟି ଯାଇଚି। ତୁ ଭଲ ଲାଗେ। ମାନେ ଖୋଲା ପବନ ରେ ବସିବାକୁ। ଆଉ ଆଜିକାଲି ଲୋକ ତ ଲାଇନ୍ କୁ ବହୁତ ମାନେ ଅପ ବ୍ୟବହାର କରୁଛନ୍ତି। ମାନେ ଘରେ ନ ରହିଲା ବେଳେ ଫ୍ୟାନ୍ ଚଲେଇ ଦଉଛନ୍ତି। ଲାଇଟ୍ ଲଗେଇ ଦେଇ ଛନ୍ତି, ତ ନା ଘରୁ ବାହାରିକି ଆସିଲେ ଫ୍ୟାନ୍, ଲାଇଟ୍ ବନ୍ଦ କରି ଆସିବା। ଆଜି ଲୋକ ସେ ଟା କରୁନାହାନ୍ତି।
ଆଜ୍ଞା। ହାଲୋ, ମ୍ୟାଡ଼ାମ, ଆପଣଙ୍କୁ ବାରି ଦିନିଷ ତ କଣ ଖାଇବାକୁ ବହୁତ ଭଲ ଲାଗେ ସେଇଟା ବି ବାରି ଦିନିଷରେ ମାନେ ଅଁ, ଦେହର ରୋ ଗ ନଥାଏ ଆପଣଙ୍କୁ ଖାଇବାକୁ ଭଲ ଲାଗେ? ବାରିରେ ଯୋଉ ଫସଲ ହୁଏ ଜହ୍ନି
ହଁ, ହଁ ବହୁତ ବହୁତ ଭଲ ଲାଗେ। ବାରି ଜିନିଷ ବହୁତ ଭଲ ଲାଗେ। ମାନେ ଆପଣ ଜାଣିଥିବେ ଦେଶୀ ଜିନିଷ ର ଗୋଟେ, ହଁ କଣ କହିଲେ?
ପୋଖରୀ ମାଛ ଖାଇଛନ୍ତି କେବେ?
ପୋଖରୀ ମାଛ?
ଆଜ୍ଞା।
ହଁ ହଁ।
ପୋଖରୀ ମାଛର ସ୍ଵାଦ ଅଲଗା ନା?
ହଁ ମାନେ ଦେଶୀ ଜିନିଷର ସ୍ଵାଦ ହିଁ ଅଲଗା ଥାଏ ଆଉ ଆମେ ବାହାରୁ ଯଉ କିଣିକି ଆଣୁଛେ ତାର ଅଲଗା ଥାଏ ସ୍ଵାଦ। ଆଉ ଆମ ଦେଶୀ ଜିନିଷ ର ଅଲଗା ସ୍ଵାଦ ଥାଏ, ବହୁତ ଭଲ ଲାଗେ ଦେଶୀ ଜିନିଷ ଟା ବହୁତ ଭଲ ଲାଗେ।
ସେ ଜିନିଷ ମାନେ ଖାସ କରିକି ପୋଖରୀର ଚୁନା ମାଛ। ତ ତାକୁ ଶିଳରେ ବାଟିକି, ଆପଣଙ୍କର ଶିଳ ଅଛି?
ହଁ ହଁ ଶିଳ ଅଛି।
ଶିଳରେ ମତେ ବି ବହୁତ ଭଲ ଲାଗେ ଶିଳରେ ବାଟିକି ମାନେ ବେ ବେସର କରିକି ମାଛ ଅ ବେ ସର କରିବ ତ ବହୁତ ଭଲ ଲାଗେ ତା ସ୍ଵାଦ ଟା ଟିକେ ଅଲଗା କିଛି ଶିଳର ବଟା ଜିନିଷ ଟା ସ୍ୱା ଦର ଅଲଗା କିଛି ଆଜିକାଲି ଗ୍ରାଇଣ୍ଡର କରିକି ଆଉ ମାନେ ବହୁତ ପ୍ରକାର ମେସିନ ବାହାରିଲାଣି ସେଇଥିରେ ଗ୍ରାଇଣ୍ଡର କରିଦଉଛନ୍ତି। ଆଉ ତରକାରୀ କରୁଛନ୍ତି କିନ୍ତୁ ସେ ତରକାରୀ ଆଉ ଆମେ ବାଟିକି ଶି ଶିଳ ରେ ଯୋଉ ରାନ୍ଧିବା ସେଇ ତରକାରୀରେ ବହୁତ କିଛି ସ୍ଵାଦ ଅଲଗା ଅଛି।
ହଁ।
ସେ ବ ବଟା ତରକାରୀ ଯୋଉ ଶିଡରେ କି ସେଥିରେ ରୋଗ ନଥାଏ ଏଥିରେ ବେଶୀ ରୋଗ ଅଛି କଣ ନା ଗ୍ରାଇଣ୍ଡର ଟା ବୁଲେଇ କି ପୁରା ତତଲା ତାଦହରୁ ପୁରା ଗରମ ହାୱା ବାହାରିବା ପରେ ସେ ଯାଇକି ଗ୍ରାଇଣ୍ଡର ଟା ହୁଏ। ଏଇଟା ନିଜେ ପରିଶ୍ରମ କରି କି ମାନେ ଅ ଗୋଟେ ଜିନିଷ ଟା ବାହାର କରିକି ରାନ୍ଧିକି ଖାଇବ ଆ ସ୍ଵାଦ ବହୁତ ଅଲ ଗାଥାଏ।
ହଁ ମ୍ୟାଡାମ ଆପଣଙ୍କୁ ଆଇଁଷ ଭିତରୁ କଣ ଭଲ ଲାଗେ ଖାଇବାକୁ?
ଆଇଁଷ ଭିତରୁ ମାଛ ସେଇ ଚୁନା ମାଛ ଟା ବେଶୀ ଭଲ ଲାଗେ କାରଣ ସେ ଚୁ ଚୁନା ମାଛ ଟା ପୋଖରୀରୁ ଆସିଥାଏ ଦେଶୀ ମାଛ ଟା ତ ଶିଳରେ ବେସର ବଟା ହେଇକି ଆମ୍ବୁଲ ଟିକେ ପଡିକି ତା ଦେହରେ ବେଶଟା ହୁଏ ତ ସେଇଟା ଖାଇବାକୁ ବେଶୀ ଭଲ ଲାଗେ।
ଆଚଛା ମ୍ୟାଡ଼ ଖାଲି ଚୁନା ମାଛ ଖାଆନ୍ତି ନା ଯୋଉ ଚିକେନ ମାନେ ମଟନ, ଚୁଙ୍ଗୁଡି?
ହେ ଅ। ଚିକେନ ଖାଏ ଯେ କିନ୍ତୁ ମାଛ ଭିତରେ ସେଇ ଚୁନା ମାଛ ଟା ମତେ ବେଶୀ ଭଲ ଲାଗେ କାରଣ ହେଇଟା ଦେଶୀ ଖାଦ୍ୟ ଟା ଦେହ ମାନେ ଭିଟାମିିନ ବି ଥାଏ ସେଇଟାରେ। ବହୁତ କିଛି ଚୁନା ମାଛରେ।
ହୁଁ ଚୁଟ।
ରେ ରାନ୍ଧିକି ଖାଇଛନ୍ତି କେବେ? ଚୁଲିର ବି ଖାଦ୍ୟ ମାନେ ବହୁତ
ହଁ ହଁ ଚୁଲିର ହୁଁ ଆମ ଖାଇଛି। ଖାଇଛି ଚୁଲିରେ ରାନ୍ଧିକି ବହୁତ ଭଲ ଲାଗେ।
ବହୁତ ଭଲ ଲାଗେ। ଆମର ପୁରା ସକାଳୁ ହୁଏ ନା ଚୁଲିରେ ମୁଁ ଜଲଦି କରିଦିଏ ଚୁଲିରେ ମତେ ରାନ୍ଧି ଖାଇବା ଟା ବହୁତ ଭଲ ଲାଗେ ମୁଁ ଗ୍ୟାସ ର କମ ବ୍ୟବହାର କରେ କିନ୍ତୁ ଚୁଲି ଅଧିକ ବ୍ୟବହାର କରେ। ଚୁଲି ଟା ମତେ ବହୁତ ଭଲ ଲାଗେ।
ଆଜିିକାଲି ମାନେ ଟାଉ ହାଘ ଗୋଟେ ଚୁଲିପାଇବେନି ଆପଣ ଖାଲି ଗ୍ୟାସ୍ ଘରେ ଘରେ।
ଇଣ୍ଡକସନ ଚୁଲା, ଗ୍ୟାସ ଏଇଗୁଡା ସବୁ ଆଜି କାଲିକା ଡେଟ୍ରେ ବାହାରିଲାଣି କିନ୍ତୁ ସେତବେଳର ଚୁ ଲି ମୁଣ୍ଡରେ ବସିକି ନିଆଁ ପୁଆଇଁବା, ଭାତ ଖାଇବା ଆଉ ରୋଷେଇ କରିବା। ସେଗୁଡା ହିଁ ଦେହ ପାଇଁ ଭଲ ଥିଲା। ଏବେ ଦଶଟା ଯା ଜକେଟ ପିନ୍ଧିଦବା କିନ୍ତୁ ସେଇ ଜ୍ୟାକେଟ ହେରା କି ମାନେ ଆମ ଦେହର ହାଉଆ ଅଂଶ ଟାକୁ ସେ ଦାବି ଦଉଛି।
ହଁ ଭାଇ ଆପଣଙ୍କୁ କୋଉ ଋତୁ ଭଲ ଲାଗେ।
ମତେ ବର୍ଷା ଋତୁ ଟା ବହୁତ ଭଲ ଲାଗେ।
ବର୍ଷା ଋତୁ ଭଲ ଲାଗେ ଆପଣଙ୍କୁ କଣ ପାଇଁ ଭଲ ଲାଗେ ଆପଣଙ୍କୁ।
କାହିଁକି ନା ବେଶୀ ସବୁଜ ଜିନିଷ ହେଇଥାଏ। ଖାଦ୍ୟ ଖାସ କରିକି ବାରି ମାନଙ୍କ ରେ ଜହ୍ନି, ଭେଣ୍ଡି, ଗୁଆର ଝୁଲଣ ବାରି ମାନେ ରେ ବେଶୀ ବର୍ଷା ଦିନେ ଫସଲ ଟା ବେଶୀ ଭଲ ହୁଏ।
ନ ରକ
ତ ସେଇ ଦିନରେ ଫସଲ ହେଲେ ବହୁତ ଭଲ ଲାଗେ। ଆଉ ଖାଇବାକୁ
ଆଚ୍ଛା ମ୍ୟାଡାାମ।
ବହୁତ ବି ପର୍ବପର୍ବାଣିୀ ରହୁଛି, ବର୍ଷକ ବାର ମାସ ଭିତ ଏଥିରେ ବହୁତ ପର୍ବପର୍ବାଣିୀ ରଛି କିନ୍ତୁ ସବୁଠୁ ବଡ ବଡ ପର୍ବ ହେଲା ରଥଯାତ୍ରା, ରଜ, ଦୋଳ ପୂର୍ଣ୍ଣମୀ ଆଉ ସବୁ ପର୍ବରେ ମାନେ ଗାଁ ରେ ହଉ କି ଯୋଉଠି ହଉ ସହରାଞ୍ଚଳ ଗାଁ ରହିବା ଭିତରେ ବହୁତ ଫରକ ରହୁଛି। ତ ସହରାଞ୍ଚଳରେ ସବୁ କିଛି ପର୍ବ ପାଳନ କରାଯାଇ ପାରୁନାହିଁ
ମ୍ୟାଡାମ ଆପଣଙ୍କୁ ସହରାଞ୍ଚଳ ଭଲ ଲାଗେ ନା ଗାଁ ଅଞ୍ଚଳ ଭଲ ଲାଗେ ବା
ଗାଁ ଅନ୍ଚଳ ଭଲ ଲାଗେ, କାହିଁକି ନା ଗାଁ ର ପାଣି ପବନ ସବୁ କିଛି ବହୁତ ଭଲ ହୋଇଥାଏ। ସହରାଞ୍ଚଳରେ ଏବେ କଳକାରଖାନା ବସିକି, ରାସାୟନିକ ସାର ସବୁ କିଛି ବେସିନ ଆଉ ରାସାୟନିକ ସାର
ପ୍ରଦୂଷଣ ହଉଛି, ମାନେ ଗାଡି ଧୂଆଁ ହେରି କା ଉଡିକି ଆଉ ଲୋକ ବେଶୀ ର ଦେଇ
ଆଜ୍ଞା କିନ୍ତୁ ଗାଁ ର ପରିବେଶ ଭଲ ଥାଏ।
ଆଚ୍ଛା ମ୍ୟାଡାାମ ଆପଣ କହିଲେ ବର୍ଷା ଋତୁ ଭଲ ଲାଗେ, କିନ୍ତୁ ସବୁ ଋତୁ ଭଲ ଲାଗେ ଆମକୁ ଯେହେତୁ ଆମେ ଖାପ ଖୁଆଇ ଚଳୁଛେ ସବୁ ସବୁ ସହିତ ଆମେ କେବେ କହିପାରିବାନି କି ଗୋଟେ ଋତୁ ହଁ ଭଲ ଲାଗେ ଆମକୁ ସବୁ ଋତୁ
ସବୁ ଋତୁ ଆଗ ଆମକୁ ସବୁ ଋତୁ ସହିତ ଖାପ ଇକି ଚଳେଇବା ପ କି ସବୁ ଋତୁ ଥିଲେ ଆମେ ସମାନ ହେଇକି ଚଳିପାରିବା। ବର୍ଷା ଋତୁ ଯଦି ସଦାବେେଳେ ବର୍ଷା ହବା ଆମେ ଆଉ କଣ ଘରେ ରହିପାରିବା କି? ଆଉ ବର୍ଷା ଦିନେ ବି ହଁ ଆମର ଫସଲ ଫୁସଲ କରିଦବା। ଧାନ ବି କରିବା ଯଦି ସେମିତି ଧାନ ମାନେ ଅମଳ ହେଲା, ସମୟକୁ ବର୍ଷା ଯଦି ହବ ସେଇ ଧାନ ତକ ବି ଅମଳ କରିପାରିବ। ବାନି ଆମେ ନା ସେତେବେଳେର ଖଳା ବାରି ଥାଏ ହୁଁ ଖଳା ବାରି ଥାଏ ଖଳା ବାରି ଗୋବର ମାଟି ବଡିକି ଲିପାଲିପି ହୁଏ। ଲିପା ଲିପି ହେଇକି ସେଇଠି ଧାନ, ଚାଉଳ, ମୁଗ, ବିରି ସବୁ ସେଇଠି ଅମଳ ହେଇକି ଘରକୁ ନିଆଯାଏ ଏବେ ତ ଏବେ ତ ମେସିନ ସାହାଯ୍ୟରେ ଧାନ କାଟି ଦଉଛନ୍ତି ଧାନ ରୋଇ ଦଉଛନ୍ତି ଧାନ ମାନେ ସବୁ କିଛି ମେସିନ ସାହାଯ୍ୟରେ କରିକି ଆଣିକି ଘରେ ମେସିନ ଦ୍ଵାରା ହିଁ ଗଲା ଭଳିଆ ଟ୍ରାକ୍ଟର ଲଗେଇକି ପୁଣି ଆଣିକି ମେସିନ ଘରେ ଧାନ ତକ ଥୋଇଦେଉଛନ୍ତି ସେତେବେଳେ ଆ ବେଙ୍ଗଳା ପକାନ୍ତି ଗୋରୁ ବଳଦଙ୍କା ରଖିକି ଖଳା ବାରି ବା ପୋଛା ହେଇକି ବେଙ୍ଗଳା ପକାନ୍ତି ତ ସେଇ ଯୋଉ ଚାଉଳ ସେଇ ଚାଉଳ ଟା ଦେହକୁ ହିତ। ଏବେ ଯୋଉ ଚାଉଳ ଦି ରସାୟନିକ ସାର ପକେଇକି ତ ସେଇଟା ଦେହକୁ ଆମର ଅହିତ କିନ୍ତୁ ରୋଜଗାର ବହୁତ ହବା ପାଇଁ ସେମାନେ ରସାୟନିକ ର ସାର ବ୍ୟବହାର କରିଥାନ୍ତି। ବହୁତ ପଇସା ପାଇଁ କିନ୍ତୁ କମ ପଇସା ଥିଲା ସେତେବେଳେ ସେତେବେଳେ କମ୍ ପଇସା ଥିଲା ଅଳ୍ପ ଅମଳ ହଉଥିଲା ହେଲେ ବି ସେଟା ଦେହ ପାଇଁ ହିତ ଥିଲା।
ହଁ ମ୍ୟାଡାମ୍?
ଆପଣଙ୍କର ମାନେ କେମତି କଣ ଉଁ ମାନେ ଉଁ ସେପଟେ ସହରାଞ୍ଚଳରେ ମାନେ କଣ ଗାଁ ଅପେକ୍ଷା ଭଲ ଲାଗେ ନା ସ ସହରାଞ୍ଚଳ ଭଲ ଲାଗେ ଆପଣଙ୍କୁ?
ମତେ ଗାଁ ଅଞ୍ଚଳ ହିଁ ଭଲ ଲାଗେ। ମାନେ ଗାଁ ରେ ସେ ପୋଖରୀ ନଈ ସେ ମାନେ ଗାଧୋଇବା ଆଉ ଗାଁରେ ମାନେ କିଛି ଗୋଟେ ପର୍ବପର୍ବାଣୀ ହେଲେ ମାନେ ମିଶିକି ଏକାଠି କରିବା ପର୍ବପର୍ବାଣୀ ଟାକୁ‌ ମାନେ ବହୁତ ଭଲ ଲାଗେ ପର୍ବପର୍ବାଣୀ ଏକାଠି କଲେ ଆଉ ଗାଁ ରେ ହିଁ ମାନେ ବହୁତ ଭଲ ଲାଗେ। ସବୁ ପର୍ବ ମିଶିକି ସମସ୍ତେ ସେଠି ପାଳନ କରିଥାନ୍ତି। ମାନେ ଏକତା ଏକ ଏକାଠି ରହିଥାନ୍ତି ଏକତା ଭାରେ ରହିଥାନ୍ତି ଗାଁ ରେ। ଆଉ ସହରରେ ତ ଯିଏ ଯାହା ଘରେ ରହିଲେ ଆଉ ଯିଏ ଯାହା ଘରେ ମଧ୍ୟ ପୂଜାପୁଜିି କଲେ ଆଉ ମାନେ କେହି ଏକାଠି ଏଠି ହେଇକି କି ପୂଜା କରିବା କି କଣ ଏରା ସହରାଞ୍ଚଳରେ ନାହିଁ।
ଆଜ୍ଞା। ସେତେବେଳେ ମ୍ୟାଡାମ ମାନେ ଗୋଟେ ପରିବାରର ଦଶ ବାର ଜଣ ରହୁଥିଲେ। ଏବେ କିନ୍ତୁ ଗୋଟେ ପରିବାରରେ ତିନି ଚାରି ଜଣ ହୁଅନ୍ତି। କାହିଁକି ନା ଏବେ ଜନ୍ମ କରିବାକୁ ହିଁ କେହି ଭଲ ହିଁ ପାଉନାହାନ୍ତି। ଗୋଟେ ଦିଇଟା କଲାବେଳକୁ ନାଇଁ ନାଇଁ ଆଉ ହେଇ କରିବା ନାଇଁ କିନ୍ତୁ ସେତେବେଳେ ତିନି ଚାରି ଜଣ ଆଠ ଜଣ ପାଞ୍ଚ ଜଣ କରିକି ଗୋଟେ ପରିବାର ହଉଥିଲା ଦାଦା ଖୁଡି ବାପା ମା। ମା ଭାଇ ଭଉଣୀ ଜେଜେବା ଜେଜେମା ସମସ୍ତେ ଗୋଟେ ପରିବାର ରହୁଥିଲେ ସୁଖ ଦୁଃଖ ଦୁଃଖ ଭଲ ମନ୍ଦ ସେମାନଙ୍କ ଭିତରେ ବାଣ୍ଟି ହେଇକି ଚଳୁଥିଲା। ଗୋଟେ ପର୍ବ ହେଲେ ବହୁତ ଖୁସି ଲାଗେ କାଲି ଦୀପାବଳି ହବ ବହୁତ ଖୁସି ଲାଗେ କାଲି କେତେ ଦୀପ ଆସିବ। ଆମର ବଡ ବଡିଆ ଟେକା ହୁଏ। ଆଉ ଆମେ ଦୀପାବଳି କେମିତି ପାଳନ କରିବା ବହୁତ ଖୁସି ଲାଗେ ସମସ୍ତେ ପରିବାର ଭିତରେ ବହୁତ ବହୁତ ଖୁସି ଭାବରେ ବସିଥାନ୍ତି ସେଇ ଜିନିଷଟା ପାଳନ କରିବା। କିନ୍ତୁ ସହରାଞ୍ଚଳରେ ସେଇ ଜିନିଷ ଟା ହେଲା ବେଳକୁ ଅଁ କିଏ ବା ବାହାରକୁ ଯାଇଥାଏ କି ଘରେ ନଥାଏ ତେଣୁ ସହରାଞ୍ଚଳରେ ସେଇ ଜିନିଷଟା ହେଇପାରୁନାହିି କିନ୍ତୁ ଗାଁରେ ଏଇ ଜିନିଷ ସେଟା ବହୁତ ଭଲ ଲାଗେ କାହିଁକି ନା ବାପା ମା ସମସ୍ତେ ପରିବାରରେ ମିଶିକି ଥାନ୍ତି ଆମେ ମିଶିକି ରହିବା ଦ୍ଵାରା ଗୋଟେ ପର୍ବ ବହୁତ ଭଲ ଭାବରେ ପାଳନ କର ଯାଇପାରେ ।
ହଁ ମ୍ୟାଡାମ୍
ଆପଣଙ୍କୁ ବହୁତ ଭଲ ଲାଗେ ସମସ୍ତଙ୍କ ସାଙ୍ଗରେ ମିଶିକି ଗୋଟେ କାମ କରିବାକୁ ମ
ହଁ ହଁ ମିଶିକି ହିଁ କାମ କରିବାକୁ ବହୁତ ଭଲ ଲାଗେ ଆଉ ଏକେଲା ଜମାଵି ନୁହୁଁ। ରଜ ପୂର୍ବ ଦିନ ମାନେ ମାନେ ଯୋଉ ଯୌଥ ପରିବାର ମାନେ ଜଏଣ୍ଟ ଫ୍ୟାମିଲି ଜଏଣ୍ଟ ଫ୍ୟା ମିଲି। ସବୁ ଭଉଣୀ ମାନେ ରଜ ପୂର୍ବରୁ ନୂଆ ଡ୍ରେସ ଆଣିକି ରଖିଥିବେ ତ ମାନେ ମେହେନ୍ଦୀ କରିବେ ସଜବାଜ ହେବେ। ତ ଯୌଥ ପରିବାରରେ ମାନେ ସବ ବହୁତ ଭଲ ଲାଗେ ଯୌଥ ପରିବାର ଟା।
ଆଜ୍ଞା ଆଜ୍ଞା ରଜ ପୂର୍ବରୁ ବି ବହୁତ ଖୁସି ଲାଗେ ଗାଁ ରେ କି ତା ପୂର୍ବ ଦିନ ବଟା ବଟା ହୁଏ ଚାଉଳ ଚୁନା ସବୁ ଢିଙ୍କିରେ କୁଟାଯାଏ ଆଉ ତ ଉଁ ଗାଁ ମ୍ୟୁଟ ଝିଅ ମାନେ ବହୁତ ସଜ ହବା ପାଇଁ ଚାହାନ୍ତି। କାଲି ର ଯୋଉ ଆଜିଠୁ ମାନେ ସେମାନେ ସଜବାଜ ହେଇକି ବସିବାକୁ ବି ବହୁତ ଭଲ ପାଆନ୍ତି।
ହଁ ମ୍ୟାଡ଼ାମ୍।
ଗାଁ ର ମାନେ ଗୋଟେ ପର୍ବ ଆସୁଥିଲେ ବହୁତ ଖୁସି ଲାଗେ। ଏଇ ଦିନଷଟା।
ଯୋଉଟା ସହରରେ ଦେଖିବାକୁ ମିଳୁନାହିଁ।
ମିଳୁ ଘରେ ବହୁତ ମାନେ ପିଠା ପଣା ଆଉ ପଣା ସବୁ ବହୁତ କିଛି ହୁଏ। ନାନାଦି ପ୍ରକାରର ଜିନିଷ ଟା ଘରେ ହୁଏ। ସମତେ ବନ୍ଧୁଘର ଆସନ୍ତି ଖୁସି ମଜା ଲାଗେ କରିବାକୁ। ସେଇ ଜିନିଷ ଟା ମାନେ ସହରାଞ୍ଚଳରେ ନାହିଁ ସେତେବେଳେ ପରମ୍ପରା ଭୁଲି ଯାଉଛନ୍ତି ଲୋକ। ଆମ ସଂସ୍କୃତି ପରମ୍ପରା ସବୁ ଭୁଲି ଯାଉଚନ୍ତି।
ହଁ ମ୍ୟାଡ଼ାମ୍।
ସେତେବେଳେ ଅ ଗ୍ୟାସ୍ ଜାଳି କି ଗ୍ୟାସ ହିଁ ନଥିଲା। ଏଇ ଚୁଲି ଜାଳିକି ରୋଷେଇ କରିକି ଲୋକମାନେ ଖାଦ୍ୟ ପାନୀୟ ବ୍ୟବହାର କରୁଥିଲେ। ଏବେ ଘରେ ଘରେ ଇଣ୍ଡକ୍ସନ ଚୁଲା ଗ୍ୟାସ ତ ସେମାନେ ଆଉ ପରିଶ୍ରମ କଲେନି ଦେହରୁ ଝାଡ ବୋହିଲାନି ବି। ଝାଳ ନଦବ ବୋଇଆରେ ଆଜ୍ଞା।
ସକାଳ ଟା ହିଁ ବହୁତ ଭଲ ଥିଲା।
ବହୁତ ବହୁତ ଭଲ ଥିଲା।
ହଁ ମ୍ୟାଡ଼ମ୍ ହଉ ମ୍ୟାଡମ।
କି ମାନେ ଖରାପ ହେଇଯାଉଚି। ଦେହ ବି ଖରାପ ହେଇଯାଉ
ହଁ ଧୀରେ ଧୀରେ ସବୁ ଡେଭଲପମେଣ୍ଟ କଲାଣି। ତ ଆଉ ଲୋକମାନେ ଯୋଉଟା ସର୍ଟକଟ ସେଇଟା କରୁଚନ୍ତି। ଆଉ ପରିଶ୍ରମ ବେଶୀ କରୁନାହାନ୍ତି?
ଆଜ୍ଞା।
ପରିଶ୍ରମ କଲେ ହିଁ ତ ମାନେ ଆମେ ସେମାନେ ଜାଣୁନାହାନ୍ତି। ଅ ଏମତି ସର୍ଟକଟ କାମ ଟା କରିବାଟା ଠିକ ନାହିଁ ନିଜେ ପରିଶ୍ରମ କରିବାଟା ବହୁତ ଭଲ ସବୁଆଡିକି ଆମ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସବୁଆଡିକି ମଧ୍ୟ ବହୁତ ଭଲ।
ଆଜ୍ଞା।
ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ମ୍ୟାଡାମ ମୁଁ ମୋ ଆଡୁ କଲ ଏକୁ ରଖୁଛି।
ଆଜ୍ଞା।